ହ୍ୟାଲୋ
ହଁ
ହଁ କୁହନ୍ତୁ ଏଇଠି ଅଛି ମୁଁ ଏବେ କରିଥିଲି ଆପଣଙ୍କ ଶୁଭ ହେଲାନି କିଛି
କଥା କ୍ଲିୟର ଶୁଭୁନି
ମୁଁ କହିଲି ମୁଁ ଏବେ କଲ୍ କରିଥିଲି ଆ ପୂର୍ବରୁ ଆପଣଙ୍କୁ ଶୁଭିନି
ହଁ ନା ବାସ୍ ଶୁଭୁନି କିଛି
ଏବେ ଶୁଭିଲା
ହଁ ଶୁଭିଲା କୁହନ୍ତୁ
ଆପଣ କଣ କରୁଛନ୍ତି
ଏଇ ବସିଛି ଆଉ
ହଁ ହ ଆଉ ରୋଷେଇବାସ ହେଲାଣି
ରୋଷେଇ କରିବି ଭାତ କରିବି ତରକାରୀ କରିବି ଆଉ କରିନି
ଓହୋ
ହ
ଦିନରେ କଣ ସବୁ ହେଇଥିଲା
ଦିନରେ କରିଥିଲି ଭାତ କରିଥିଲି ଡାଲମା କରିଥିଲି ମିକ୍ସ ଭଜା କରିଥିଲି
ଆଉ ପିଲାମାନେ
ପିଲାମାନୋନେ ପୁଅ ଗୋଟେ ତ ଟିୁସନ ଯାଇଥିଲା ଆସିଛି ଏଠି ଆଉ
ହୁଁ ହୁଁ
ଆଉ କଣ କରୁଛ
ମୁଁ ବି ଏଠି ବସିଛି ଆଉ ଏ ପିଲାମାନଙ୍କ ସାଙ୍ଗରେ କଥା ହଉଥିଲି ଟିକେ ଆଉ
ରୋଷେଇ ସ ହେଲାାଣି
ଆ ରୋଷେଇ ହେଇନି ହବ ଆଉ ମୁଁ ସେ ମାଆଙ୍କ ଘରେ ରୋଷେଇ ବାଉଜ କରୁଛନ୍ତି ଆଉ ଆଉ ଆଉ କଣ ଆଉ ସବୁ
ଏଇ ରୁଟି ହେବ ଭଜା ଭୁଜା ହେବ କି ତରକାରୀ କଣ ହେବ ଆଉ
ହଉ
ହୁଁ ହୁଁ ଆଉ ଘରେ ସବୁ ଠିକ ଠାକ୍
ହୁଁ
ତର ଘରେ ସବୁ ଠିକ୍ଠକ୍
ହଁ ହଁ ସମସ୍ତେ ଭଲ
ଓ ହୋ ଆଉ କଣ କରୁଛନ୍ତି ଯେଉଁ ଦିନ ସାରାରେ ମାନେ କିଛି ବିଜନେସ୍ ଫଜନେସ୍ କରୁଛନ୍ତି ନା ନ ଖାଲି ଏମିତି
ନା ନା ମୋବାଇଲ ଦୋକାନ ମୋବାଇଲ ରିପୋରିଂ କରୁସୁନି
ଓହୋ! ଉଁ ଆପଣଙ୍କ ହଜବେଣ୍ଡଙ୍କର।
ହଁ।
ଓହୋ! ଆପଣ ଏମିତି ହାଉସ୍ୱାଇଫ୍ ନା।
ହଁ।
ହୁଁ ହୁଁ ହୁଁ, ଆଉ
ତମର?
ଆମର ମୋର ତ ମୁଁ ତ ଏମିତି ବି ଗୃହିଣୀ, କିନ୍ତୁ ତୁ ମୋ ସ୍ୱାମୀଙ୍କର ଅଛି ଯେଉଁ ମୋଟର ପାର୍ଟସ୍ ଅଟୋ ଇଲେକ୍ଟ୍ରି ଇଲେକ୍ଟ୍ରିକାଲର ଦୋକାନ ଅଛି ମୁଁ ସେଇଟା ବି ଦେଖେ ଆଉ।
ଓହୋ। ଆଉ ପୁଅ ଛୁଆ କିଏ?
ପୁଅ ଦିଟା ପୁଅ ଅଛନ୍ତି।
ଦୁଇଟା ପୁଅ ଜଣେ କଲେଜରେ ପଢ଼ୁଛି, ଜଣେ ସ୍କୁଲରେ ଅଷ୍ଟମରେ ଅଛି।
ହଁ ଅଁ
ହୁଁ ହୁଁ। ଆଉ ଆଉ ସନ୍ଧ୍ୟାରେ କଣ ଖିଆପିଆ ହେଲା?
ହଁ ସନ୍ଧ୍ୟା ବେଳେ କରିଥିଲି ଜଳଖିଆ କରିଥିଲି ଉପମା ହେରିକା ତ ଖାଇଥିଲେ ଆଉ।
ହୁଁ ଉଁ।
ହଁ
ଆଉ କଣ? ଆଉ କଣ ମୁଁ କହିଲି ଆଉ କଣ? ଆଉ ଛୁଟିରେ କଣ କେମିତି ସବୁ କଟିଲା କୁଆଡ଼େ ଯାଇଥିଲେ ବୁଲିବା ପାଇଁ?
ହଁ ଯାଇଥିଲୁ, ପାର୍କ ଘରିକା ସବୁ ଯାଇଥିଲୁ ବୁଲାବୁଲି କରିକି ଆସିଲୁ।
ହୁଁ ଉଁ
ହ ଖିଆ ହେଇଥିଲା ବୁଲାବୁଲି କରିଥିଲୁ ଆସିଥିଲୁ ଆଉ।
ହଁ ହଁ ହଁ।
କି ଆପଣଙ୍କର
ହ ଆମର ତ ମୁଁ ତ ଘ ଭୁବନେଶ୍ୱରରେ ଥିଲି ଛୁଟି ସାରା ପରେ ଏଇ ପନ୍ଦର ଦିନ ହବ ଆସିଛି ବାପା ଘରକୁ। ଆସିଛି ଆଉ ଦିନେ ଦିଦିନି ରେ ପଳେଇବି ଆଉ, ହୁଁ
ଯାଇକି ବୁଲାବୁଲି କରିକି ପଳେଇ ଆସିବ ଆଉ, ସବୁବେଳେ ତ ରହୁଛନ୍ତି ବାହାରେ।
ହଁ ହଁ ସେଇଆ।
ଆଉ କଣ ମନ୍ଦିର ଫନ୍ଦିର ଆପଣଙ୍କ ଆଡେ ଅଛି କଣ?
ଏଇ ମନ୍ଦିର ଅଛି ଇଛା ପୁରରେ ଏଇ କେନ୍ଦ୍ରାପଡା ଇଛା ପୁରୀରେ ଯେଉଁ ବଲଦେବଜୀଉ ମନ୍ଦିର ଅଛି, ସେଠି ରଥଯାତ୍ରା ବି ଭଲ ହୁଏ। ସେଇଟା ହେଉଛି ମେନ୍ ଭଲ ବଡ଼ ମନ୍ଦିର। ତାପରେ ଆଉ ଛୋଟ ଛୋଟ ମନ୍ଦିର ଅଛି କେତେ କଣ ଆଉ।
ସବୁଆଡେ ବୁଲାବୁଲି କରିବି ଆଉ ଯାଇଛନ୍ତି ଆଉ।
ହଁ ହଁ ତୁ ଯାଉଛୁ ବୁଲୁଛୁ ଆଉ।
ଆପଣ
ହଁ ମୋ ବଡ଼ ପୁଅ ତ ବିଟେକ୍ କରୁଛି। ଉ ଆଉ ସାନଟା ଉ ଅଷ୍ଟମରେ ପଢୁଛି।
ଓ ହଉ।
ଆଉ କଣ? ପୁଅ କୋଉ କ୍ଲା କୋଉ ଇଏରେ ପଢ଼ୁଛି କୋଉ କ୍ଲାସରେ? ହାଲୋ। ହାଲୋ ହାଲୋ।